ହ୍ୟାଲୋ
ନେଟୱାର୍କ ତମର ନାହିଁ ନା ମୋର ନାହିଁ।
ହେଜାଇ ସେ ସିଷ୍ଟମରେ ବୋଧ ନେଟୱର୍କ କଣ ହେଇଥିଲା ନା
ନେଟୱାର୍କ ନଥିଲେ ମୁ ତୁ ବିଜି ଦେଖଉଛି।
ହଁ
ମୁଁ ସେତେବେଳେ ୱେଟ୍ କରିଛି ଆଉ ତାପରେ ଭାବୁଛି କଲ୍ କାଁ କରୁନାହାନ୍ତି।
ହୁଁ ମୁଁ ଦେଖିଲି ଦିଇଥର ମାଇଲି ସେ ଦେଖେଇଲା ଆଉ ତମର ଆଡେ ବର୍ଷା ଏବେ କେମିତି ମାନେ ଚାଲିଛି।
ସେଇ ଝିପି ଝିପି ତ ପକଉଛ ଆଉ
ହଁ ଆମର ବି ସେଇ ଆମର ଆଜି ହଁ ବା ଆଜି ଯେମିତି ବର୍ଷା ହଉଛି କାଲି ନ ହଉ କାରଣ କାଲି ଆମ ସାର୍ଙ୍କ ରିଟନମେଣ୍ଟ ଅଛି ତ ଫଙ୍କସନ ଅସ
ଓହୋ କଲେଜ ଯିବ।
କଲେଜ କ ଆମ ଏଇ ଗାଁ ସ୍କୁଲ ରେ।
ଆଚ୍ଛା
ହଁ ସାର୍ ମାନେ ହଁ ବହୁତ ମାନେ ସେମାନେ ମୋ ଦାଦା ହେତିକାଙ୍କୁ ବି ପଢେଇଛନ୍ତି। ହଁ ବହୁତ। ଗୁରୁନାସ ଆସିୀ ଏବେ ରିଟାୟାରମେଣ୍ଟ ମାନେ ଫାଷ୍ଟ ଲାଷ୍ଟ ପରେ ଆମ ସ୍କୁଲ ହିଁ ରହିଛନ୍ତି। ସେ ଆଉ କେଉଁ ଟ୍ରାନ୍ସଫର୍ ହେଇନାହାନ୍ତି।
କାଲି ବି ଛୁଟି ହେଇଯିବ ନା ଟିଉସନ।
ହୁଁ କାଲି ରବିବାର ଛୁଟି କରିବେ କାଲି ରବିବାରେ ହିଁ କରନ୍ତି ଅଲଗା କୋଉ ଦିନରେ କରନ୍ତିନି। ସ୍କୁଲରେ ରିଟାର୍ଣ୍ମଣ୍ଟ ଫଙ୍କସନ୍।
କଣ କହୁଥିଲେ ଇଏ ମାନେ ଏଇସ ଦି ଦିନ ଛୁଟିଆ ମାନେ ସପ୍ତାହରେ ଦି ଦିନ ଛୁଟି ମାନେ ପାଞ୍ଚ ଦିନଥିଲା ଦି ଦିନ ଛୁଟି ଏମତି କଣ କହୁଥିଲି ଆଗରୁ
ହୁଁ ଏଇ ଯୋଉ ସେଣ୍ଟର ତ।
ହୁଁ
ହଁ ସେ ମ୍ୟାାମ କହିଲେ କେବଳ ମାନେ ମାସର ଫାଷ୍ଟ ସପ୍ତାହ ଯୋଉ ଶନିବାର ରବିବାର ଦବ ଆଉ ଲାଷ୍ଟ। ତ ଶନିବ ସରି ରବିବାର ନୁହଁ ଶନିବାରେ। ଆ ଲାଷ୍ଟ ଫାଷ୍ଟ କିନ୍ତୁ ଖୋଲା ମଝିରେଜୁ ଯାକ ଛୁଟି କାଳେ
ହୁଁ
କହୁଥିଲି ମତେ ଲାଗୁଛି ବୋଧେ ଆଜି ସେଇଟା ମଝି ତ ଆଜି ହେଇନି। କଁ କହିଲି ଯଦି ବର୍ଷା ପାଇଁ କ୍ୟାନସଲ ହେଇଯାଇିବ କ୍ଲାସ।
ହଁ ବର୍ଷା ପାଇଁ ହ ହେଇଥିବ ଯଦି କେ ଆଶୁନଥିବେ।
ନା ନା ବର୍ଷା ତ ପୁରା ଲାଗିେ ସବୁଆଡେ ମାନେ ରାଜ୍ୟ ସାରା ପା ବର୍ଷା ହଉଛି ନା ସେଆକୁ ସିଏ ହେଲା ସେଇୟଆ ହେଇଥିବ ସେଇୟା ସବୁଆଡେ କାନସଲ ସେଆ
ସାର୍ ତ କ୍ଲାସ ନେଇଯିବା କଥା ସାର୍ ମାନେ ଯାହା ଥିଲେ ବି ମାନେ ସାର୍ କ୍ଲାସ ନେଇଯାଆନ୍ତି ନା
ଇଟରନେଟ ରେ କଣ କେକ୍ସନ କି ଅପ ଡ଼ାଉନ ହଉଥିବ ତାପରେ ସାର୍ ବି ସେଣ୍ଟରରେ ଆସିପାରନଥିବେ ସେଣ୍ଟର ଆସିଲେ ସିନା କ୍ଲାସ କରିବେ।
ଏଇ ସାର୍ ମାନଙ୍କ ଘର କେତେ ବାଟ ହବ କି?
ସାରଙ୍କ ସେଇଠି କୋଉଠି ବୋଧେ ଭଲ ତୁ ଜାଣେ ଦେଖିବା ବୁଝିଆ
ଗଟେ ସମସ୍ତେ ସେଇ ଗୋଟେ ପାଖରେ ଅଛି ମାନେ ଯୋଉମାନେ ସେଣ୍ଟର ଯାଉ ସମସ୍ତେ ସେଇ ଗୋଟେ ପାଖରେ
ହଁ ଆମ ଟିକେ ଦୁ ହଁ ଟିକେ ଟିକେ ଦୂର କା ଟିକେ ପାଖ କାଳେ ପୁ ପୁରା ପାଖ ଏମିତି।
ଉଁ ହୁଁ।
କାଳେ ଦି କିଲୋମିଟର କାଳେ ଦଶ କିଲୋମିଟର କାଳେ ପାଞ୍ଚ କିଲୋମିଟର ଡିଷ୍ଟାନସ୍‌ ଡିସ୍ କିନ୍ତୁ ଏମିତି ଆଉ।
ହଁ ସେମିତି ହେଲେ ତ ପଳେଇ ଆସି ହବ ମାନେ ଚାକର ନହେଲେ ଗାଡିରେ।
ହୁଁ ଆମକୁ ବା ଲାଗୁଛି ପଇଁଚାଳିଶ ମିନିଟ୍ ମିନିୟମ ମାନେ ପୁରା ଫ୍ଲୋର ଫ୍ଲୋର ଚଲେଇ ଗଲେ ଦିଦି ତାପରେ କଣ କହିଲ
ତମର କେତେ କିଲୋମିଟର ଅଛି ସେଇଠୁ।
ଆମ ସେଇଠୁ ଆଠ କି ଦଶ ଭିତରେ ଦଉଛି ଆଉ।
ପଇଁଚାଳିଶ ମିନିଟ୍ ସମୟ ଲାଗୁଛି।
ହଁ।
ଓ ହୋ।
ସାଇକେଲ ଯାଉଛି ପା।
ଓହୋ ସାଇକେଲ ରେ ଯାଉଛ। ତମେ ଏକା ଯାଉଛ ନା ସାଙ୍ଗମାନେ ସାଙ୍ଗରେ ମିଶି ମାସିକି ଯାଉଚ।
ଆମେ ସାଙ୍ଗ ତିନି ଜଣ ଯାଉଛୁ ବା।
ହୁଁ ହୁଁ।
ତିନି ଜଣ ଯାଉଛୁ ଆଉ ସେଠି କଣ କଲେ ସେ ବଜାର ଉପରେ ଟିକେ ଭିଡ ଦଉଛି ପା ଗାଡି ମାନେ ପୋଲ ତଳେ ଗାଡି ପୁରା ଏପଟ ସେପଟ ମାନେ ଦେ ନ ଦେଖିକି ଗଲେ ଆସସେଣ୍ଡ ହେଇଯିବ। ତୋ ବୋ ଗ୍ୟାନ୍‌ ଦୋଉଛି ତାପରେ ସେ ତା ଆଡ଼କୁ ଟିକେ ଫାଙ୍କା ଦଉଛି ସେଣ୍ଟର ଆଡ଼କୁ ଆଉ।
ଏଇ ଆଜି ଓଳକୁ କଣ ସ୍ୱପ୍ନ ଦେଖିଲି କହିଲ ଏ ମୁଁ କା ମାନେ ମୁ ଗ୍ରୁପ ରେ ଅଛି ହେଲା ମାନେ ମୋ ସାଙ୍ଗରେ ବି କେତେ ଜଣ ଅଛନ୍ତି ତାପରେ ଆମେ ଯାଇକି ସେଠି ଗୋଟେ ଘର ଭିତରେ ପଶିଲୁ ହେଲା ତାପରେ ମୁ ଗୋଟେ ରେ ତୋ ତଣ୍ଟି ଚିପିକି ଏଇ କଣ କହିଲ ନା ମାନେ ତାକୁ କହିଲି ଆଉ ଯଦି ଏଇ କବଟା ଖୁଲ ମୁ ତତେ ମାର ଦେବି ସେଇଠି।
ଉଁ।
ଆଉ ତାପରେ ସେମିତି କଣ ହେଲା କେଜାଣି ଆମେ ଦୌଡି ଦଡିକି ପଳେଇଲୁ ସବୁ। ଆଉ ତାପରେ ମୁଁ ଏକା ରହିଗଲି ଆଉ ମାନେ ଏମିତି ଗୋଟେ ଜାଗା ଥିଲା ତମେ ରାସ୍ତାରେ ଯାଉଥିବ ପୁଣି ମାନେ ମେଡିକାଲରେ ହେଲା ହ ହସ୍ପିଟାଲ ପଢିଥିଲା। ହସ୍ପିଟାଲ ଭିତରେ ପଶି ପଶିକି ଯିବ ମାନେ ସେ ହସ୍ପିଟାଲ ଭିତରେ ହିଁ ରାସ୍ତା। ନାଇଁ ସେପଟେ ଗାଡି ବି ଯିବ ମାନେ ଫୋର ହିଲର ବି ଯିବ ଆଉ ବାଇକ ବି ଯିବ। ବାପ ସେ କେମିତି ହସ୍ପିଟାଲ ଥିଲା।
ସ୍ୱପ୍ନରେ ସବୁ ପଳେଇ ଆସିବ।
ହଁ।
ମାନେ ସ୍ୱପ୍ନରେ ସାଙ୍ଗ ମାନେ ଅଧା ଜିନିଷ ତ ମନେ ବି ରୁହେନି କଣ ହେଇଥିବ କଣ ନାହିଁ।
ହଁ ମାନେ ଗୋଟେ ଅ ମାନେ ଅତି ଗୋଟେ ସ୍ୱପ୍ନ ଦେକି ପାରିବୁନି ମାନେ ସବୁ ମାସ୍ ମାନେ ଫାଷ୍ଟ ରୁ ଲାଷ୍ଟ ଯା ସବୁ ମନ ଅଛି ହଁ ପୁରା ଏୟା ହଁ ମୁ ଆଜି ଏୟା ଦେଖିଥିଲି।
ମାନେ ମୁଁ ଦେଖିଥିବି ସାଙ୍ଗେ ସାଙ୍ଗେ ଏଇଠି ଥିବି ସାଙ୍ଗେ ସାଙ୍ଗେ ସଏଇଠି ମାନେ ଏଗଜ୍ମଫୁଲ୍ ସାଙ୍ଗେ ସାଙ୍ଗେ ମନ୍ଦିରରେ ଥିବ ସାଙ୍ଗେ ସାଙ୍ଗେ ପଳେଇଥିବ ଆଉ ଗୋଟେ ଜାଗାକୁ ସ୍ୱପ୍ନରେ।
ହଁ ତମର ଆମରେ ମୁଁ ଆର ସ୍ୱପ୍ନ ଦେଖିଚି ଅ କଣନା ଆମର ମୁଁ ଆଗରୁ ଶିଶୁ ମନ୍ଦିରରେ ପଢୁଥିଲିନା ଶିଶୁ ମୁନ୍ଦର ଦେଖୁଥିଲି ଆଉ ଅଲଗା ହଷ୍ଟେଲରେ ଯୋଉଟା ରହୁଥିଲି ସେଇ ହଷ୍ଟେଲରେ ଥିବି ହେଲେ ମାନେ ଶିଶୁ ମନ୍ଦିର ଛୁଆ ଗୁଡ଼ାକ ମୋସାଙ୍ଗରେ ଥିବେ।
ହୁଁ ହୁ।
ନହେଲେ ଶିଶୁ ମନ୍ଦିରରେ ଥିବି ସେହଷ୍ଟେଲ ଛୁଆ ଗୁଡ଼ାକ ମସାଙ୍ଗରେ ଥିବେ ଏମିତି
ହୁଁ। ଆମରବା କାଲି ସାରଙ୍କ ରିଟାୟାରମେଣ୍ଟ ହବ ସେଆକୁ କଣ ବର୍ଷା ନହବା ଦରକାର ନହେଲେ ବେକାର ହେଇଯିବ ଛୁଆ ସବୁ ଆୟୋଜନ କରିଚନ୍ତି।
ଭୋଜି ଭାତ ସବୁ ଆରେଞ୍ଜ କରିଚନ୍ତି କାଦୁଅ ଫାଦୁଅ ହେଲେ ବର୍ଷାରେ କିଏ ଯିବ କହିଲେ। ଇଚ୍ଛା ହବନି ଗୋଟେ।
ହଁ ବର୍ଷା ହେଲେ ଆଉ ଭଲ ଲାଗିବନି ପୁଣି।
ହଁ ଆଜି ପଇସା ନେବେ ପ ହୁଁ। ସେଆକୁ କରାହେଇଛି ଦେଖିଆ କଣ ହଉଛି ମୋ ଦେଇବି ଆଇଛି।
କଣ କରିବା
ଶୋଇବା ମୋଦେଇ ମୋଦେଇ କାଲି ଆଇଚି ସାରଙ୍କ ରିଟାୟାରମେଣ୍ଟ ପାଇଁ।
କିଏ?
ମୋ ଦେଇ।
ଓହୋ।
ସେବାହା ହେଇଚି ବାହାହେଇ ସାରିଚି ସେଆସିଚି।
ତମର ଦେଇ କାହାକୁ କହନ୍ତି କହିଲ?
ଭଉଣୀକି।
ଆଛା ମାନେ ତଭ
କଣ କହିଲ?
ତମେ ଭଉଣୀକୁ ଦେଇ କହୁଚ?
ହୁଁ। ଭଉଣୀ ଦେଇ କୁହନ୍ତି ନାନୀବି କୁହନ୍ତି।
ହଁ ଆମର ନାନୀ କୁହନ୍ତି କେତେ ଜଣ ଅପା କୁହନ୍ତି।
ହୁଁ ଅପା ଅପା ଆମର ଡାକ ପି ଅପା ଡ଼ାକନ୍ତି ଆ ମାନେ ଭଉଣୀକି ଅପା ଡାକନ୍ତି ପିଇସିକିବି ଅପା ଡାକନ୍ତି ମୁଁପା ଏଇ ପିଇସିକି
ଜେଜେମାକୁବି ଅପା ଡାକନ୍ତି ଆମର।
ଓହୋ ଆମର ଯୋଉ ମୋଦେଇକି ମାନେ ମୋ ପିଇସିଯେ ତା କୁବି ପିଇସି ନାନୀ ଡାକନ୍ତି। ଅଁ ପିଇସି ମା ଡାକନ୍ତି ପିଇସି ଆଙ୍କୁବି ଦେଇ ଡାକନ୍ତିବି। ଆ ସେମିତି କିଛି ନାହିଁ ଜାହା ଡାକିପାରିବ।
ତମର ଅଲଗା ଆମର ଅଲଗା ନାଇଁ ମାନେ ସେପଟେ ମାନେ ବହୁତ୍ ଅଲଗା ଆମର ଏପଟେ ବହୁ ତମର ଦାଦା କାହାକୁ କୁହନ୍ତି କହିଲ ମାନେ ବଡ଼ ବାପା ସାନ ବାପାଙ୍କୁ ଦାଦା କୁହନ୍ତି ମାନେ
ହଁ ହଁ।
ଆମର ଦାଦା କାହାକୁ କୁହନ୍ତି କହିଲ ଗୋଟେ ବଡ ଭାଇଙ୍କୁ ଦାଦା କୁହନ୍ତି। ନହେଲେ ତମର ଜେଜେ ବାପାକୁ ଆମର ଜେଜେ ବାପାକୁ ଆମେ ଦାଦା କହିପାରିବୁ।
ଓହୋ ଆଉ ଗୋଟେ ଗୋଟେ ଭାଇ ବି ଡାକନ୍ତି ଜେଜେ ବାପା।
ହଁ ଭାଇ ତ ନାଇଁ।
ନା ତମ ଆଡେ ନଥିବ କିନ୍ତୁ ଗୋଟେ ଗୋଟେ ଆଡେ ଅଛି ଭାଇ ଡାକନ୍ତି।
ହଁ ସେ
ହଁ ଆଉ ଯୋଉ ଜେଜେମା ତ ଜେଜେମା ମୁଁ ଜାଣିଛି ମା ଆମେ ଡାକୁ ମା।
ମା ବି ଡାକନ୍ତି ଆମର ଅପା ଡାକନ୍ତି ଜେଜେ ସେ ଜେଜେମା ବି ଡାକ। ପିଲା ମାଆ ବି ଡାକିଲେ କିଛି ଅସୁବିଧା ନାହିଁ।
ତମେ ଦେଖିବ ସେଇପଟ ସେଇଠି ଆମର ଯୋଉ ଜଗନ୍ନାଥଙ୍କ ଯୋଉ ପଟେ ଯୋଉ। ପଣ୍ଡାମାନେ ତାଙ୍କର ସବୁ ହେଲା। କଣ କହିଲ ବାପାଙ୍କୁ ମାନ୍ ବାପାଙ୍କୁ ଡାକିବେ ନନା।
ହଁ ବାପାଙ୍କୁ ନନା ଡାକନ୍ତି ସେମାନେ।
ହଁ ମୁଁ ପାସ କଣ କହିଲ ଜାଣିନଥିଲି। ଗୋଟେ ଆମର ଯୋ କୋଉ କ୍ଲାସରୁ ଗୋଟେ ବହି ଥିଲା। ସେଥିରେ ଲେଖା ହେଇଥିଲା ମାନେ ସେ ଯୋଉ ଲେଖକ ଯେ ରାଇଟର ସିଏ ତାଙ୍କ ନନାଙ୍କ ବିଷୟରେ ଲେଖିଥିଲେ କିନ୍ତୁ ନନା ମତେ ଏମତି ଯୋଉଠି କମ ଦିଅନ୍ତି ଅଛି ହେଲା।
ଆମେ ଭାବୁଛୁ ସେଇ ନନା।
ହଁ ସିଏ କିନ୍ତୁ ବାପା ହିସାବରେ ମାନେ ଲେଖିଛନ୍ତି କି ତାଙ୍କ। କ ନନା ଡ଼ାକନ୍ତି ସେ ନନା ହିସାବରେ ଲେଖିଛନ୍ତି ବହିରେ। ମୁଁ କହିଲି ନନା କାହାକୁ କହିଲେ ତାପରେ ଗୋଟେ ଫିଲ୍ମ ବାହାରିଲାନି କ୍ଲକି। ଗୋଟେ ଫିଲ୍ମ ବାହାରିଲା ସେଥିରେ ତ ଦେଖିଲେ କି ତା ମାନେ ହିରୋଟା ତ ବାପା କୁ ନନା ଡାକୁଚି। ମୁଁ ସେଇଠୁ ଜାଣିପାରିଲି କି ହୁଁ ତାପରେ ମୁଁ ଜାଣିପାଇଲି କି। ହଁ ହଁ ତା ହେଲେ ଏଇଟା ନନ ହଁ। ସେଇଠୁ ଜାଣିପାଇଲି କି। ନହେଲେ ମୁଁ ଜାଣିନଥିଲି ଟୋଟାଲି ତମକୁ କଉ ମୁଁ। ପି କହିଲେ ଭଲ ଲାଗେ ହଁ କୁହ କଣ କହୁଛ।
ଆରେ ମୁଁ ଜାଣିନଥିଲି ନା ଆମର ଏଇଠି ଥିଲା ବେଳେ ମୁଁ ଆଗରୁ ମାନେ ସେପଟକୁ ଜାଇନଥିଲି କେବେ। ତ ମତେ ଜଣା ନଥିଲା କି ମୁଁ କଣ କାହାକୁ କଣ ଡାକନ୍ତି କଣ ନାହିଁ ମୁଁ ଜାଣିନି। ସେଇଠି ଗଲା ପରେ ସେମାନେ କହିବେ ନାଇଁ ଆମର ଦାଦା କାକାକୁୁଡି ଏମିତି କହିବେ ମାନେ ଯାହା ବି। ମୁଁ କହିବି ମାନେ ମୁଁ ଇଆ ଭାବିକି। କି ହଁ ମାନେ ମୋର ମୁଁ ଯାହାକୁ ଦାଦା ଡାକେ ମାନେ ଦାଦା ଡାକେ। ସେମାନେ ତାଙ୍କୁ ଦାଦା ଡାକୁଛନ୍ତି ମୁଁ ସେଇଆ ଭାବୁଥିବି ହେଲା ତ ତାପରେ ସେମାନେ ମତେ କହିବେ। ଇଏ ନାଇଁ ୟାଙ୍କର ପୁଅ ଇଏ ତାଙ୍କୁ ଇଏ ମାନେ ଯାହାବେ ଗୋଟେ କହିଲ ତାପରେ ମୁଁ ଭାବେ। ତମେ ଦାଦା କାହାକୁ କହୁଛ ମୁଁ ଏମିତି ପଚାରିବି ହେଲା ତ ସେମାନେ କହିବେ ନାଇଁ ଆମର ଦାଦା ତାମାନେ ଇ ତା ପରଠୁ ମୁଁ ଜାଣିଲି କି ନାଇଁ ତାଙ୍କର ଅଲଗା ଆମର ଅଲଗା। ତାପରେ ଯାହାବି କହିଲେ ମୁଁ ପଚାରି ପଚାରୁଥିବି ତମେ ଏଇଟା କଣ କହୁଛ ସେଇଟା କଣ କହଚ।
ହୁଁ।
ମାନେ ଏବେ ଟିକେ ଟିକେ ଜଣା ପଡ଼ି ଯାଉଛି ସେଠି ଦି ବର୍ଷ ହେଇଗଲାଣି ନା।
ହୁଁ ଏ ଗୋଟେ ଅଲଗା ଜାଗାକୁ ଗଲେ ସେଇଆ ହବ।
ହୁଁ। ଥରେକେ କିଛି ଜଣା ପଡ଼ୁନି।
ହୁଁ।
ମୁଁ ଆଗରୁ କ କଥା କହି ପାରିନଥିଲି ମାନେ ସେମାନେ ଯେମିତି କଥା ହଉଥିବେ।। ଭାବିବି ମୁଁ କଣ କଥା ହେବି ମୁଁ ତାଙ୍କ କଥା ଟୋଟାଲି ବୁଝି ପାରିନଥିଲି।
ହଁ ତୋମେ ଏମିତି ଯେମିତି କଥା ସେମତି ବି କହିପାରୁନଥିବ।
ଆରେ ହଁ, ହଁ, ହଁ ମୁଁ ଟୋଟାଲି ତୋମକୁ ବୁଝିପାରୁ ନଥିଲି ମୁଁ କଥା କଣ ହେବି।
ତାପରେ ଏବେ ହେରା ଟିକେ ଟିକେ କଥା ଶି- ଶିଖିଲାଣି ଆଉ।
ଏବେ ବୁଝା ପଡ଼ିଗଲାଣି, ମାନେ ବର୍ଷ ରହିଲି ତ ତାପରେ ବୁଝା ପଡ଼ିଗଲାରୁ ସେଇ ସେଇଠି ହିଁ ରହିଯାଇଛି ଏବେ।
ଆମର କିନ୍ତୁ ଏଇପଟେ ଏମିତିଆ କଥାବାର୍ତ୍ତା ନର୍ମାଲ, ପୁରା ଯେମିତି ସବୁଆଡ଼େ ମାନେ ସେମିତି।
ହୁଁ, ଆମର ଏଇଠି ସେମିତି ନାହିଁ, ଆମର ସେ କଲାହାଣ୍ଡିଆ ଭାଷ ସେ ସମ୍ବଲପୁରୀଆ ସେଇ ଆମର ସେଇ ଲାଙ୍ଗୁଏଜ୍।
ହଁ ଆମେ ଯୋଉ ହଁ ଇଏ ବି କହୁଥିଲେ କି, ଯୋଉ ସାର୍ ବି କହୁଥିଲେ କି ସେପଟ ମାନେ ଭାଷା ତ ମାନେ ଚୁଟିକି ବାଳ କହିବେ।
ହଁ, ହଁ।
ତୋମେ ଯଦି ତା ହେଟି ମାନେ ସେଇଟା କହିବ କି ହେଲା ଅଁ, ଚୁଟି ତୋମକୁ ସେଠି ହିଁ ବାଡେଇବେ।
ସେଇପଟେ ଯାଇ କହିମି ସେଇଟା ତୋମର ଶୁଣି ନେବେ ଧୋଇଦେବେ।
ହଁ। ଆଉ ଯୋଉ ଆଉ ଗୋଟେ କହୁଥିଲେ କଣ ତ ମାନେ ଗୋଡ କୁ ତୋମର ସେପଟେ କଣ ଗୋଟେ କଣ ଗୁଡ଼ କୁହନ୍ତି। ହେଲା ଗୁଡ଼ କୁହନ୍ତି, ଗୋଟେ ଉଁ, ସେଆକୁ ଯଦି ତୋମେ ଏଇ ଦୋକାନରୁ ଯାଇକି ମାଗିବ ହେଲା ତୋମେ ଆମେ କୁହନ୍ତି ଗୁଡ଼ ଆମର ଯୋଉ ଖାଇବା ଗୁଡ଼ ଆମେ ଯାଇକି ଯଦି ସେଠି ମାଗି
ହଁ ଆ, ଯୋଉ ଗୁଡ଼ ଗୁଡ଼ ଗୋଟେ ସେଇ ପଟେ ଉଁ, କୁହନ୍ତି ହେଲା ଯୋଉ ଗୋଟେ କଲ -ମାନେ ଜାଗାରେ ହେଲା। ସେ ଯୋଉଠି ଥିଲେ ସାରେ ତାପରେ ସେଆକୁ ଅ, କହିଲି ତୋମେ ଯଦି ଯାଇକି ତୋମେ ତୋମେ ଗୁଡ଼ ଭାବିକି ଯାଇକି ତାଙ୍କୁ ଗୁଡ଼ ମାଗିବ କିନ୍ତୁ ତାଙ୍କର ଗୋଡ଼କୁ ଗୁଡ଼ କୁହନ୍ତି। ସେଇଆକୁ ତୋମେ ଯଦି ଯାଇ ଦି କିଲୋ କହିବ ଗୁଡ଼ ଦିହ। ସେ ତୋମର ସେଇ ଦୋକାନୀ ବାଡ଼େଇବ।
ସାଙ୍ଗ ଥିଲା ଆମେ ମୁଁ ଯୋଉଦିନ ନିଟ୍ ପାଇଁ କୋଚିଂ କରୁଥିଲି ହେଲା। ତ ସେଇଠି ମାନେ କୁ-ମାନେ ଅଛନ୍ତି କେତେ ଜଣ ଝିଅ ଅଛନ୍ତି ସେ ଗୋଡ଼କୁ ଗୁଡ଼ କହିବେ। ମୋତେ କହିବେ ଗୁଡ଼ ଉଠା। ମୁଁ କଣ ଗୁଡ଼ କଣ ମାନେ ଗୁଡ଼ ମୁଁ ଧରିଛି ଉଠେଇମି ତାକୁ। ତାପରେ ବୁଝିବି ହଁ ଗୋଡ଼କୁ ଗୁଡ଼ କହୁଚନ୍ତି।
ହଁ।
ବହୁତ ଅଲଗା ଅଲଗା କଥା ଅଛି, ଯୋଉଟା ଆମେ ଜାଣିନି ସେମାନେ ଜାଣିନାହାନ୍ତି।
ମୁଁ ତ ଯୋଉ ଏଇପଟେ ଯୋଉ ଆମର ଆସନ୍ତି ଯୋଉ କୋଲ ଫୋଲ ଭଳିଆ ରୁହନ୍ତି ତାଙ୍କ କଥା କିଛି ବୁଝିପାରିମିନି। ତାଙ୍କର ଅଧା ଉର୍ଦ୍ଧୁ ଭାଷା।